ହଉ କେମିତି ଅଛୁ?
ଭଲ।
ଭଲ ଅଛୁ ନା ହଉ। ମୁଁ ଭାବୁଥିଲି ରଜରେ ତମସହିତ କୁଆଡ଼େ ଯାଇଥାଆନ୍ତି କିନ୍ତୁ-ଉ-ଉ-ଉ ଅଲଗା ଆମର ଯୋଉ କ୍ଲାସମେଟ ମାନଙ୍କର ଆମର ଯୋଉ ଗୋଟେ ଫିସ୍ଟ ରହିଗଲା ସେଥିରେ ଆମେ ତ ତ କଥା ହେଇପାଇଲୁନୁ ଖରାପ ଭାବିବନି।
ପରେ ତ ତିଆରି କଣ ଅଛି ଆଉ।
ସେଇ କଥା ସେ କଁ ହେଇଛି କି ଆମର ଯୋଉ ଫିସ୍ ହେଲାନି ଟିକେ-ଏ-ଏ ସେପଟେ ବ୍ୟସ୍ତ ରହିଗଲି ମୁଁ ଜଣେଇବାକୁ ଭାବିଥିଲି କିନ୍ତୁ-ଉ-ଉ-ଉ ଏତେ କାମ ରହିଗଲା। ତାପରେ ଏମାନେ ସବୁ ଛୁଆଗରା ତ ସବୁକାମ ମୋ ଉପରେ ସବୁ ଲଦି ଦେଲେ।
ବୁଝିପାରୁଛି ବୁଝିପାରୁଛି ହଁ।
ହଁ ତ ଏତେ ବ୍ୟସ୍ତବହୁଳ ଇଏରେ ମୁଁ ଆଉ ତମ ସହିତ ଭଲସେ କଥା ହେଇପାରିଲିନି ତ ମୁଁ ଭାବ ଦେଖିଲୁ ତମ ମନ ଦୁଃଖ କରୁଥିବ। ଆଛା କାରଣ ଆମେ ନେସ୍ଟ ଟାଇମ୍ ଆଉଥରେ ଥରେ ପ୍ଲାନିଂ କରିକି ଯିବା ସେ କଁକି ଭୋଜି ଭୋଜିଭା ତାହେଲେ କିନ୍ତୁ ବହୁତ ଅଡୁଆ ଅସୁବିଧା ବି ସେଇଥିରେ ହେଲା। ସେ ଯୋଉ-ଉ-ଉ-ଉ ରୋଷ ୟାକୁ ଡାକିଛନ୍ତି ସେ ଆକ୍ଚୁଆଲି ତାକୁ କହିକି ଡାକିସନ୍ତି କି ଆମେ କୋଡିଏ ଜଣଙ୍କର ଖାଇଆ ମନା ହବ କିନ୍ତୁ ପିଲା ଏତେ ଅଧିକ ହେଇଗଲେ ଲାଷ୍ଟ ମୁମେଣ୍ଟରେ ସମସ୍ତେ ହଁ ହାଁ ମାଇଲେ କି ହଁ ଆମେ ଆସିବୁ ଆମେ ଆସିବୁ। ସେଇ କଥା ଲାଷ୍ଟ ମୁମେଣ୍ଟରେ ସମ ସ୍ତେ ହଁ ହାଁ ମାଇଲେ ପାଖାପାଖି ପଇଁଚାଳିଶ ରୁ ସଡ଼ଚାଳିଶ ଜଣ। ବୁଝୁଛ ତ, ପଇଁଚାଳିଶ ରୁ ସତଚାଳିଶ ଜଣ ହଁ ହା ମାଇଲେ। ତ-ଅ-ଅ-ଅ ଏତେ ତ ସେ ରୋଷେଇଆ-ଆ-ଆ-ଆ ପୁଣି କହୁଛି କି ନାଇଁ ମୁଁ କୋଡିଏ ଜଣଙ୍କ ଖାଇବା ଖାଲି ବନେଇ ପାରିବି। ତ ଏତେ ଲୋକ ହେଲେ ହିଁ ମାନେ ଏମାନଙ୍କର ଖାଇବା ମୁଁ ବନେଇ ପାରିବି। ତ-ଅ-ଅ-ଅ ଆମେ କହିଲୁ ତୁ ତ ପଇସା ନେଇସାରିଛୁ ତ ତୁ ବନା। ନା ମୁଁ ବନେଇଦେବି କିନ୍ତୁ ଭଲ ହବ ଖରାପ ହବ ସେ କଥା ମୁଁ ବୁଝିପାରିବିନି।
ଆଜ୍ଞା।
ତ ଆମେ କହିଲୁ ଇଏ କି କଥା ତମକୁ ବୁଝିବାକୁ ପଡିବ। ଭଲ ହବ ଖରାପ ହବ ମାନେ ସେଟା କଣ ବୁଝୁଛ ତ। ସେଇ କଥା ମୁଁ ତାଙ୍କୁ ସେଇଆ କହିଲି କିନ୍ତୁ-ଉ-ଉ-ଉ ଛାଡେ ତାପରେ ବି ସିଏ ଖାଇବା ଟା ବନେଇଲେ ଖାଇଟା ବନେଇଲେ ଭାତ-ଅ-ଅ ଭାତ ଟା ନାଗିଗଲା। ଆଉ ଯୋଉ ଚିକେନ ତରକାରୀ, ଚିକେନ ତରକାରୀ ମାନେ କହିଲେ ନ ସରେ ଖାଲି ଫିଟି ଗଲା ନୁହଁ ସିଝା ଚିକେନ ପୁରା ସିଝା ଚିକେନ ସେଥିରେ ଖାଲି ହଳଦୀ ଝୋଳ। ଓ ମାନେ ସେ ପାଟିରେ ପୁରେଇବା ଲାଇକ୍ ରହିଲାନି ମାନେ ବହୁତ ବେକାର ହେଲା।
ଓହୋ ରୋଷେଇଆ ଶିଖି ନାହାନ୍ତି ବୋଧେ ଆଉ।
ନା ପ୍ଲସ୍ ଏ ଯୋଉ ସାଲାଡ୍‌ କୁରୁଛନ୍ତି ସାଲାଡ୍‌
ଆଜ୍ଞା।
ଆ ସାଲାଡ ଶୁଣିଲେ ଆହୁରି ହସିବ ସେ ସାଲାଡ ରେ ଖାଲି ଦହି। କାକୁଡି ଚାରିଟା।
କାମ କର ହଁ।
ହେଲା ଚାରିଟା କାକୁଡି ଚାର୍ଟା ବଗା ଶୁଣୁନ୍‌
ହଁ କୁହ।
କାକୁଡି ଚାରିଟା କାକୁଡି ଚାରିଟା ମେଞ୍ଚେ ଦହି ପୁରା ତା ଘାଣ୍ଟି ଘାଣ୍ଟି ଘାଣ୍ଟି କୁହନି କୁହନି। ତାପରେ ସେ ଯଉ ଘାଣ୍ଟି ସାଇଲା ପରେ ପାଣିଆ ତ ଲାଗୁଥିବ ଗାଣ୍ଟି ସାରିଲା ପରେ ପୁଣି ପଛରେ କହୁଛନ୍ତି ପିଆଜ ପକ୍ ପିଆଜ ନାହିଁ। ତ ମୋତେ କହିଲେ ଆଉ ଭାଇନା ଯାଅ ଟିକେ ପିଆଜ ଟା ଆଣିକି ଆସ ମୁଁ କହିଲି ଆଚ୍ଛା ପିଆଜ ଆଣିବା। ତ ମୁଁ ଗଲି ପିଆଜ ଆଣିବାକୁ ପିଆଜ ଭାଇ ଯୋଉ ଭଳିଆ ରେଟ୍ ପାଇଁ ମୁଣ୍ଡ ରେ ହାତ ଦବ ତଥାପି ମୁଁ କହିଲି କେତେ ନବ ନା ଚାଳିସ ଟା ଆଣ ମୁଁ କହିଲି ଏମିତି କଣ ଚାରି ଛଅଟା ପିଆଜ ଏମିତି କଣ ହିସାବ ଥାଏ ଗୋଟେ। ଗୋଟେ ଲିମିଟିରେ କହିବ କି ନାଇଁ ଏତିକି ଆଣିଆ ସେତିକି ଆଣିଆ।
ଏଇ ରୁଷିଆଟା ବୋଧେ ନୂଆ ଆମର ଏଇ ଯୋଉ ଆ ଆମର ଏଇ ଯୋଉ ଦିନେଶ ରୋଷେୟା କି ତା ନାଟା।
ହଉ।
ଆଚ ସିଏ ବା ଆସ୍‌ଥିଲା ଆମ ଗାଁ ରେ ଅଷ୍ଟପହରି ହଉଥିଲା ଯେ ଥରେ ସିଏ ଆଜ୍ଞା ଶହେ ଲୋକଙ୍କ ପାଇଁ କେତେ ପଚାଶ କିଲେ ଚାଉଳ ଏମିତି ସବୁ ବରାଦ କଲା। ପଚାଶ କିଲେ ଚାଉଳ ଦଶ କିଲେ ଟମାଟୋ ଏମିତି ଯୋଉ କହିଲା ମୁଁ ପାଇଁ କହିଲି ଏହା ରୋଷେଇ ଜାଣିନାହାନ୍ତି ଆଙ୍କୁ ତଢ। ଏଇ ଯଦି ଆମ ରୋଷେଇ କରିବେ ଆମକୁ କାଙ୍ଗଳ କରି ଛାଡିବେ।
ଆକୁ କୋଉଠୁ ଉଠେଇକି ଆଣିଛନ୍ତି ଭାଇ କୁହନି କୁହନି। ସେ ଯୋଉ ରୋଷେଇ କଲା ରେ ଭାଇ ଚିକେନ ଫିକେନ ତ ତଦୁର୍ପ ଭାବୁଥିଲି ଇଏ ଭାତ ସାଲାଡ କିିନି କେମିତି ଦିନିଷ ଟା ପୁଣି ପେଟକୁ ପଳାଉ। ଭାଇ ଏଇ ଦୃଷ୍ଟିରେ ଗୋଟେ ଖାଇବା ଉପରେ ଗୋଟେ ଭାବିନି ହେଲା ସେ ସେତିକି ବି କରେଇ ଦେଲେନି ଭାଇ ସିଏ ଯୋଉ ସାଲାଡ୍‌ କରିଥିଲେ। ହେଲା ମତେ ନାଗୁଛି ସମୁଦ୍ର ଯାକର ଯେତେ ସବୁ ଲୁଣ ଟୋଟାଲ ଫେଣ୍ଟିକି ମାରିଦେଇଛନ୍ତି। ମାନେ ଦହି କମ୍ ଲୁଣ ଅଧିକ ଲୁଣିଆ ମାନେ ମୁଁ ଭାଇ କହୁଚି ତାକୁ ଖାଇକି ଆମର ଗୋଟେ ଲୋକଟାର ହାଡ ପୋପରା ହିଁ ଗଳି ପଡ଼ିଲା। ମାନେ ଏତେ ଲୁଣ କିଏ ମାରେ। ତାପରେ ସେଇ ଯୋଉ କାକୁଡି ଭାଇ କହନି ସେ କାକୁଡିରେ ମାନେ ଫଙ୍ଗସ୍‌ ଲାଗି ଯାଇଛି।
ଏହେ
ମାନେ ଖାଇବା ମାନେ ବହୁତ ଖରାପ ହେଲା।
ପତ୍ର କିଏ ଆଣିଥିଲା।
ପରିବା ପତ୍ର ସଉଦା ପତ୍ର ଦାୟିତ୍ଵ ମୋର ଥିଲା। ଆଉ ବାକି ସବୁ ଗ୍ରୋସୋରୀ ଦାୟିତ୍ଵ ମାନେ ଯେମତି ମସଲା ମସଲି। ତେଲ ଲୁଣ ଏସବୁ ଦାୟ ଆମ ଭାନୁ ଭାଣୀ ନେଇଥିଲେ ତାଙ୍କର ସେପଟେ ଟିକେ ଗୋଦାମ ଫୋଦାମ ରେ ଚିହ୍ନା ଜଣା ଥିଲା।
ହଁ ମୁଁ ଜାଣିଛି ତାଙ୍କ କଥା ମୁଁ ଥରେ ଆମର ଭୋଜି ହେଇଥିଲା ଆଣିଥିଲି ନା ସିଏ ଭଲ ଭଲ ମାଲ ଦିଅନ୍ତି ଭଲ ଜିନିଷ ଦିଅନ୍ତି।
ଆଛା ତାପରେ ଏଇ ଯୋଉ ଗ୍ୟାସ ଫ୍ୟାସ ଆଉ ବାକି ଏସବୁ ଅ ରୋଷେୟା ଜିନିଷ୍ ରହିଲା ହାଣ୍ଡା ହାଣ୍ଡି ଆଛା ଏସବୁ ସୋମ୍ୟ ଭାଇନା ବୁଝିଥିଲେ। ତ ଏମିତି ହେଇଥିଲା କିନ୍ତୁ ଖାଇବା ଯେହେତୁ ଏତେ ଅସୁ ବିଧା ହେଲା ତ ଏମାନେ ସେ ରୋଷେଇଆ କୁ ସମ୍ମାନର ସହିତ ପଚାଶ ଟଙ୍କା ଚାଳିଶ ପଇସା ପୁରସ୍କାର ଦେଇକି ବିଦା କଲେ। ତାପରେ ଆମେ ସମସ୍ତେ ପୁଣି ଥରେ କଲେକ୍ସନ କରି ଜଣେ ଜଣେ ଗଲୁ, ଦହିବରା ଖାଇକି ପେଟ ଆଉଁସି ଘରୁ।
ଏଇ ତାହେଲେ ତ ପୁରା ଲସ୍
ଲସ୍ ମାନେ ମାନେ ଏମତିଆ ଲସ୍, ମତେ କାଇଁ ଲାଗୁନି ଆଜି ଯାଏ କାହାର ହେଇଥିବ। ଆରେ ଯଦି ତମେ ଜାଣିପାରୁଛ ସେ ଯୋଉ ରୋଷେଇଟା, ତାକୁ ରୋଷେଇ ଜଣା ନାହିଁ? ସିଏ ବି କୋଉ କୋଡିଏ ଜଣ କହିଲା ବେଳକୁ ତା ପାଟି ଥଙ୍ଗଉଛି, ମତେ ଲାଗୁଛି ସେ ଦି ଜଣଙ୍କ ପାଇଁ ବୋଧେ ଘରେ କେବେ ଭାତ ଡାଲି କରିଦେଇଛି।
ସିଏ ଆଜ୍ଞା ଏଇ ଯୋଉ କ୍ଷୀରର ବାପା ବୋଧେ ଆଉ। ମୁଁ ଯେତିକି ଜାଣି, ତାଙ୍କ ନାଁଟା ଆଜ୍ଞା ଏଇ ଯୋଉ ଗୋପାଳ ଚନ୍ଦ୍ର କି?
ଗୋପାଳ ଚନ୍ଦ୍ର ତ ମୁଁ କହିପାରିବିନି, କିନ୍ତୁ ତାଙ୍କ ମୁଣ୍ଡରେ ପଛ ଗୋଟେ ବାଳ ନାହିଁ।
ଆଉ ତାହେଲେ ସେ ସେ କ୍ଷୀର ବାପା ଆଉ, କାରଣ କ୍ଷୀର ବାପା ବି ରୋ ରୋଷେଇବାସ କରନ୍ତି, ସେ ସେଇ କ୍ଷୀର ବାପା ହେଇଥିବେ ସେ।
ସେ ମାନେ ରୋଷେଇ ବହୁତ କଦଯ୍ୟ, ଏତେ ମାନେ କୁହନି କୁହନି ବହୁତ ମାନେ ମ ଦହିବରା ଖାଇକି ଆସି ଘରେ ଶୋଇବାକୁ ପଇଲା। ଆରେ ଜଣ ଖା ପଇସା ତ ଚାନ୍ଦା ହେଇଥିଲା ହେଇଥିଲା, ଗ୍ରୋସରୀ କଥା ବି ଭାଇ ମୁଁ ବୁଝିଥିଲି। ସେ ମାନେ ବହୁତ ବାଧିଲା, ତାପରେ ବି ବହୁତ ଲୋକ ଏମିତି ଅଛନ୍ତି ବୟସ୍କ ଲୋକ ଆସିଥିଲେ, ସେମାନେ ଯୋଉମାନେ ଗାଳି କରୁଥିଲେ ସିଏ ଏମତି ଏପଟେ କାନିରେ ପୁରେଇ ସେପଟେ କାନରେ ବାହାରିଲାନି, ପୁରା ଭିତରୁକୁ ପଳେଇଲା। ତାଙ୍କର ଯୋଉ ପୁରୁଣା କାଳିଆର ଯୋଉ ସୁଦ୍ଧ ସୁୁଦ୍ଧ ଓଡିଆରେ, ଯେତେ ସବୁ ଯାହା ମାନେ କହିବାର କଥା, ସବୁ ଶୁଣିବାକୁ ମି ମୁଁ ଭାବୁଛି, ନେକ୍ସଟ ଟାଇମ୍ ଠାରୁ ଭୋଜି କଥା ଉଠିଲେ ମୁଁ ସେଥିରେ ଆଉ ମୁଣ୍ଡ ପୁରେଇବିନି।
ନାଇଁ ନାଇଁ ଜ୍ୟୋତି ଶୁଣ ଶୁଣ ଶୁଣ। ଉଚିତ ଖରାପ ବି ଲାଗିଲା, ଯେତେବେଳେ ନୂଆ ଯେତେବେଳେ ତମର ଭୋଜି କରିବାର ଥିବ, ଏଇ ଝିଅ ସାଉଣ୍ଡ ଟିକେ କମା। ଭୋଜି ଯେତେବେଳେ କରିବାର ଥିବ ମତେ କହିବେ, ମୋର ଭଲ ରୋଷେଆ ଚିହ୍ନା ଅଛନ୍ତି।
ଆଚ୍ଛା ନାଇଁ ସେ କ୍ଷୀର ଫୀରକୁୁ ଡାକିବନି, ସେ କ୍ଷୀର ଫୀର ମାନେ ଏମିତିଆ କ୍ଷୀର ଦେଇ ଦଉଛନ୍ତି, ଆମେ ସେଥିରେ ପୁରା ଫେଣ୍ଟି ହେଇଯାଉଚୁ। ବୁଝୁଛ ସାଙ୍ଗ ବୁଝୁଛ ନହେଲେ ଗୋଟେ
ହାଇଜନ୍ ୱେ ରେ ରୋଷେଇ କରିିବି।
ଏଇ ଆମ ରଜ ପୁରା ପୁରି ବର୍ବାଦ ହେଇଗଲା, ଭାଇ ପହିଲି ରଜରେ ଏମିତି। ସେକେଣ୍ଡ ରଜରେ ସେମତି ପ୍ଲାନିଂ ହେଲା, ହେଲା କି ନାଇଁ ଆମେ ନନ୍ଦନକାନନ ଯିବା, ହ୍ୟାଲୋ।
ଆଜ୍ଞା ଟିକେ ତା ଲାଇନ୍ ରେ ଥାଆନ୍ତୁ ଦି ମିନିଟ।
ହ୍ୟାଲୋ। ହ୍ୟାଲୋ, ଏ ସାଉଣ୍ଡ କେମିତି କଣ ହଉଛି?
ହଁ ବୋଉ ବୋଉ। ବୋଉ। ହ୍ୟାଲୋ। ବୋଉ କଣ କହୁଛୁ? ଏଇନା ହଁ ଦେଇ ଦେ ଦେଇ ଦେ ହଁ ଦଉନୁ ଦେ। ହଁ
ହ୍ୟାଲୋ।
ହ ଏଇ ବଢେଇ ଆସିବେ କାମ ହବଉ ସେ କଣ ଜିନିଷ ପତ୍ର ଆଣିବାକୁ ନା କୁଆଡେ ଯାଇଛି? କଣ ପାଇଁ ଯାଇଛି? ହଁ। ଶାଗ ଉପୁରୁ ଆଣିଥିଲୁ ଓହୋ।
ବେସ୍ତ ଥିଲ ବୋଧେ। ହ୍ୟାଲୋ।
ଝିଅ କଣ କରୁଛି? ହାଲୋ।
ହୁଁ ମୁଁ କହିଲି ବ୍ୟସ୍ତ ଅଛ ବୋଧେ?
ହଁ ଭାଇ ଏଇ ବିଳମ୍ବ ପାଇଁ ଟିକେ କ୍ଷମା କରିଵେ। ହୁଁ ଖାଇବା ପିଇବା ଟିକେ ଚାଲିଥିଲା ତ ସେଇ
ଅଛା ଅଛା ମୁ ଭ ଭାବୁଛି ନେକ୍ସଟ ଟାଇମ ଭୋଜି ଭୋଜି କଥା ଭାଇ ମୁଁ ବୁଝାବୁଝି କରିବିନି କି ଆଉ ଯିବନେ କି ଭୋଜି କରିବିନି। ବୋହୁତ ଖରାପ ହେଇଗଲା ସେକେଣ୍ଡ ଦିନ ସେ କେଣ୍ଡ ଦିନ ସେମିତି ଭାବିଲୁ ନାଇଁ ଭୋଜି କରିବାନି ଏଇଠି କୋଉଠି ଖା ଖାଇକୁ ଯିବା ସେମିତି ଆମର ଗାଡି ଖରାପ ହେଇଗଲା ସେ ଏବେ ବି ଗ୍ୟାରେଜ ରେ ପଡିଛି।
ଆଚ୍ଛା।
ତୋ ଏମିତିଆ ସବୁ ଅସୁବିଧା ହଉଛି ଭୋଜି ଭାତ କଲାପରେ ଆଛା। ଆଛା ହଉ ହ ଏପଟେ ମତେ ସାର୍ ଡାକିଲେଣି। ମୁଁ ଗୋଟେ କାମ କରୁଛି ମୁଁ ସେପଟେ ଯାଇ ରହୁଛି ପଛରେ କଥା ହଵା ଆଉ।